ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ। ହଁ ମୁଁ ତମକୁ ଗୋଟେ କଥା ପଚାରିବି। ମୁଁ ଶୁଣୁଥିଲି ଏବେ କଣ ତମ ସ୍କୁଟି ଟା କଣ ଖରାପ ହେଇଯାଇ। ଥିଲା ବୋଲି ଆମ ଘରେ ଥିଲା ସ୍କୁଟି ଟା। ଆଉ ତ ବହୁତ ଦିନ ସ୍କୁଟି ଟା ଘରେ ରହିଲା ଯାଇ ଆସି ପାରୁନଥିଲ। ଆଉ ପୁଣି କଣ କେମିତି ସବୁ ସଜାଡିଲ କଣ କେମିତି କଲୁ?
ଏ ସ୍କୁଟିର ବ୍ୟାଟେରୀଟା ଖରାପ ହେଇଯାଇଥିଲା। ଆଉ ଇଞ୍ଜିିନ ପ୍ରୋବ୍ଲେମ୍ ଥିଲା। ମୋବିଲ ଫୁବିଲ୍ ସବୁ ପଡ଼ିଲା। ହଉ ଗାଡ଼ି ଦୁଇ ଦିନ ଯାଇକି ଗ୍ୟାଜରେ ରହିଲା। ଗଡ଼ି ତ ମିସ୍ତ୍ରୀ ସୋରୁମ୍ରରେ କାମ ଫାମ କରିକି ଦେଲା ଆଉ। ଟଙ୍କା ଚାରି ହଜାର ଟଙ୍କା ଖର୍ଚ୍ଚ ହେଲା ଆଉ ସ୍କୁଟିରେ ଆଉ
ହଉ ଆଉ ତାହେଲେ ଆଜିକାଲି ତ ଯୋଉ ମାନେ ତେଲର ଯୋଉ ମାନେ ମୂଲ୍ୟ ବୃଦ୍ଧି ହେଲାଣି ମୁଁ ଭାବୁଛି ଏଇ ଯୋଉ ପେଟ୍ରୋଲ ଆଉ ଡିଜେଲ ରେ ଯୋଉ ମାନେ ଚାଳିତ ଯୋଉ ଯାନ ତାକୁ ଚଲେଇବା ବହୁତ ଆମ ପାଇଁ ମାନେ ଗୋଟେ ମାନେ କଣ ପଡିବ ବହୁତ ମାନେ ଆମକୁ ଓ ଅସୁବିଧାରେ ପକେଇବ ମୁଁ ଭାବୁଛି ଏଇ ଯୋଉ ଏବେ ସବୁ ଇଲେ ବ୍ୟାଟେରୀରେ ସବୁ ଯୋଉ ଗାଡି ସବୁ ମିଳୁଛି। ସେଇ ଗାଡି ସବୁ ଆମେ ମାନ କିଣିଲେ ମୁଁ ଭାବୁଛି ଭଲ ହୁଅନ୍ତା କାରଣ ସେଇଟା ତ ଜଣେ ମତେ କହୁଥିଲେ ଯେ ଚାଳିଶ ଗୋଟେ ଥର ଚାର୍ଜ କଲେ ମାନେ ଚାଳିଶ ଚାଳିଶ କିଲୋମିଟର ତମେ ଯାଇ ଆସି ପାରିବ। ତ ମୁଁ ଭାବୁଛି ସେମିତି କଲେ ତ ବଢିଆ ହୁଅନ୍ତା ମାନେ ଗୋଟେ ଇଲେକ୍ଟ୍ରିକ ର ସ୍କୁଟି ଆଣିବ ନିଜେ ଯୋଉଠିକି ଯିବା ଆସିବା କରିବ ଚାର୍ଜ ବସେଇ ଦବୁ ଯିବା ଆସିବା କରିବ ତେଲ ବି ହେଲା ଆମର ଆବ ଯୋଉ ଖର୍ଚ୍ଚ ହଉଛି ସେଟା ବି ଆମର ବନ୍ଦ ହେଇଯିବ। ଆଉ ଆମକୁ ବି ସୁବିଧା ହବ ସାଉଣ୍ଡ ହବନି ବୋଲି। ଏମାନେ ମୁଁ ଶୁଣୁଥିଲି ତମର ସେ ବିଷୟରେ କଣ ଧାରଣା ଟିକେ ଦେଖିିବା କହିଲ ଦେଖିବାଆଇ ଯୋଉ ସ୍କୁଟି ଉପରେ ବା କାର ହଉ ଯାହା ସବୁ କଣ କେମିତି କିେ ମତେ ବୁଝ ବୁଝ ସେଇ ଦେଲା ଟିକେ
ଏବେ ତ ସବୁ ଇଭି ଗାଡି ହେଇଗଲା ଲେ ଅଫିସଇଠୁ ଆରମ୍ଭ କରିକି ସବୁଆଡେ ଇଭି ଗାଡି ଦିଆହେବ। ଇକ୍ଟ୍ରି କଟି କଣ ଇଲେକ୍ଟ୍ରି ସେ କାର କଣ ସବୁ ବ୍ୟାଟେରୀ ଚାଳିତ ଗାଡି ଚାଲିବ ସବୁଆଡେ ସେ ଗାଡି ରେ ବର୍ତ୍ତମାନ ଏଇଗାଣି ଇଭି ଗାଡି ଏରା ଥରେ ଚାର୍ଜ କଲେ ଦେଢ଼ଶହ କିଲୋମିଟର ଦୁଇଶହ କିଲୋମିଟର ରନିଂ କରୁଛି। ଟା ଭଲ ବର୍ତ୍ତମାନ ଆଜି ଗୋଟେ ଦିନ ମୁଁ ତିନିଟା ଟଙ୍କି ହେଇ ଗଲି ତିନିଟା ଟଙ୍କିରେ ତଲ ନାହିଁ ଲାଷ୍ଟରେ ମୋ ଗାଡିରେ ଆଜି ତେଲ ନାହିଁ କାଲି କିି ଗାଡି ତେ ପନ୍ଦର କିିଲୋମ ମିଟର ବଲା ଫ ତେଥିଲା ସେ
ଆ ଯ ତେଲ କାଲି ନ ନ ମିଳିଲା ତେଲ ଗାଡି ମୁ ପେଟ୍ରୋଲ ଗାଡିରେ ଗାଡି ଚାଲିବା ପଡିବ ନାି ଗାଡି ପେଲି ପେଲି ଆଣିବା ପଡିବ ସେପରି ଆଇ ବି ଗଡ ହେଇଥିଲେ। ଇଲେକ୍ଟ୍ରି ଚାର୍ଜ କରିଦେ ନହେଲେ ସୋଲାର ଅଧିକା ହେଇଗଲାଣି ସୋଲାର ଚାର୍ଜ କରିଦବ ଚାର୍ଜ କରିଦେଲେ ତୁମେ ନିହାତି ପକରେ ଦୁଇଶହ କିଲୋମିଟରବ ଭଲ ଦୁଇ ମିଥାଇଲ ବ୍ୟାଟେୀ ଆସୁଛି ଦୁଇଶହ କିଲୋମିଟର ଯାଉଛି ତାରେ ତାଜ ପିଲ ଦୁଇଶ କିଲୋମିଟର ଆଉ ଏବେ ସବୁଠି କାର୍ଯ୍ୟର ହେଇଗଣି ଅସୁବିଧା କିଛି ନାହିଁ ଯେଉଁଠି ଚାର୍ଜ ସରିଗଲା ସେଇଠି ଆଉ ଧଣ୍ଡା ବସେଇଦଲ ପୁ ଚାଜ କର ଗଲ ସବୁ ଟାଙ୍କି ପାଖରେ ଚାର୍ଜର ଇଲେକ୍ଟ୍ରିକ୍ ଚାର୍ଜର୍ ପାଇଁ ସୁବିଧା କରିଦେଲାଣି। ଆଉ ସେ ତେୁ ଦୁନିଆରେ ଇଭି ଗାଡ଼ି ହୋଇଇଯଥିବ ପଲ୍ୟୁସନ୍ ବି କମିଯିବ ଦୁହଁ ବାହାରିବନି ଆ ହୋଉ ଭଲ ହବ ଆଉ ଇବି ଗାଡ଼ି ସବୁଠୁ ଭଲ ଜଣାପଡ଼ୁଛି।
ଓହୋ ଆଉ ତାହେଲେ ମୁଁ ଉ ଆଉ ହୋଉ ତାହେଲେ ଆମେ ତାହେଲେ ଯୋଉମାନେ ବି ମତେ ସବୁ ସ୍କୁଟି କିଣିବା ଉପରେ ସବୁ କୋହୁଥୁଲେ ମତେ କେତେଜଣ ମୋ ସାଙ୍ଗମାନେ ଯେ ସେମାନେ ସବୁ ସ୍କୁଟି କିଣିବେ ବୋଲି ଭାବିଚନ୍ତି ତେ ମୁଁ ତେଣୁକସ୍ ତାନ୍ କୁ ଭାବିଚି ଏଇ ଆମର ଏଇ ଇଲେକ୍ଟ୍ରିର ବା ଆ ସୋଲାର ଏବେ ଯୋଉ ବାହାରୁଚି ଆଉ ସେଇଟା କିଣିବା ପାଇଁ ତାଙ୍କୁ ମୁଁ ତାହେଲେ ଗୋଟେ ପରାମର୍ଶ ଦେବି ଆଉ। ଆଉ ତାହେଲେ ହୋଉ ଠିକ ଅଛି ଆଉ ଗୋଟେ କଥା ମତେ ଟିକେ ବୁଝେଇଦେବେ ଏବେ ସବୁ ସମସ୍ତଙ୍କର ଘର ମାନେ ଘରେ ଯୋଉ ଇଲେକ୍ଟ୍ରିକ ପାଇଁ ମାନେ ଲାଇନ ଯୋଉ ଆମେ ଆଣୁଚେ ସେଇଟା କଣ ସବୁ ସୋଲାରର ସବୁ କଣ ଲଗୋଉଚନ୍ତି ସେଇଟା କଣ କେମତି ସେଇ ବିଷୟରେ ମୁଁ ଟିକେ ଜାଣିବାକୁ ଚାହୁଁଚି ଯେ ଆମର ସେମତି ଗୋଟିଏ ଘରେ ସେମତି ଏ ସୋଲାର ଲଗାନ୍ତୁ କେମତି ମାନେ ସୋଲାରଟା ଲଗେଇଲେ ମାନେ ଏ ସିି ବି ଚାଲି ପାରିବ ଆଉ ଲାଇନ ବି ରାତିରେ ବି ଲାଇନ ମାନେ ଆମେ ବ୍ୟବହାର କରିପାରିବୁ ସେଇ ଓପରେ ଆପଣଙ୍କର କିଛି କଣ ଧାରଣା ଯଦି ଅଛି ମତେ ଟିକେ କହିବେ ମୁଁ ଆମ ଘରେ ସ୍ ସେଇଭଳି ଏଇ ସୋଲାରର ଗୋଟେ ମେସିନି ଲଗେଇକି ଆମେ ଉପକୃତ ହୋବୁ ବୋଲି ଭାବୁଚୂ।
ହୁଁ ଏବେ ସୋଲାର ସବୁଆଡେ ହେଇଗଲାଣି। ମାନେ ଇଲେକ୍ଟ୍ରିକ ଦୋହାରେ ପନ୍ଦି ବି ହୋଉଚି ଇଲେକ୍ଟ୍ରିକ ବର୍ତ୍ତମାନ ଦୋହାର ବିଲ୍ ଉଠିବ ଟାଟା କମ୍ପାନୀ ବର୍ତ୍ତମାନ ଇଲେକ୍ଟ୍ରି ତ ମାନେ ୟୁନିଟି ବୋହୁତ ଉଠୁଚି ସୋଲାର କରିଦେଲେ ଆମକୁ ନିହାତି ପ୍ରକାରରେ ତିନି ଦିନକୁ ଆମର ଯୋଉ ପନ୍-ପନ୍ଦର ଟୁ ଏସି ବିସିି ଚାଲେ ପନ୍ଦର କୋଡ଼ିଏ ନୋଟିରେ ଟନ୍ ଦିନକୁ ଖର୍ଚ୍ଚ ହୋଉଚି। ଯୋଉ ସେଇ ଖର୍ଚ୍ଚଟା କମିଯିବ। ଆଉ ବର୍ତ୍ତମାନ ଲକ୍ଷେ ନବେ ହଜାର ଦି ଲକ୍ଷ ଭିତରେ ହେଇଯାଉଚି। ଲକ୍ଷେ ଅଠତିରିଶ ହଜାରେ ସୋଲାର ପାଇଁ ଛାଡ଼। ଆଉ ଟଙ୍କା ଷାଠିଏ ହଜାର ଟଙ୍କା ସମଧାୟେ ଖ ଷାଠିଏ ବାଷଠି ହଜାର ଟଙ୍କା ଆଉ ଷାଠିଏ ବାଷଠି ହଜାର ଟଙ୍କାରେ ବ୍ୟାଙ୍କ ବି ଋଣ ଦୋଉଛି? ଆରାମସେ ଆସ୍ତେ ଆସ୍ତେ ମାସକୁ ହଜାର ପାଂଶ ଲେଖା ଦେଇକି ସୋଲାରଟେ କରଦେଲେ ତମେ ଯେତଳେ ରହିଲା ଆଉ ଇଲେକ୍ଟ୍ରି ରୁ ବିଲ ବଞ୍ଚିତ ରହିଲ ଯୋଉ ପନ୍ଦରଶ ଦି ହାଜାର ମାସକୁ ହୋଉଥୁଲା ସେଥିରୁ ବଞ୍ଚେଇ ରଖିଲ ଦିନରେ ସବୁ ଚାଲିଲା ଆଉ ଇଣ୍ଡକ୍ସନ ଫିଣ୍ଡକ୍ସନ କରିଦବ ହଁ ଚୁଲହା ଏଇ ଚାଲିଲା ଆଉ ଅସୁବିଧା କିଛି ନାହିଁ ରୋଷେଇବାସ ସବୁ ହେଲା ଗ୍ୟାସ ସଟେଜଟା ବି କମିଯିବ। ସବୁଥୁରୁ ବଞ୍ଚିତ ହବ ଏ ସୋଲାର ଚାଲଥିଲେ।
ଓହୋ ତାହେଲେ ଠିକ ଅଛି ମୁଁ ତାହେଲେ ଆମର ସବୁ ମୁଁ ସେମତି ମତେ ଜଣେ ଏମତି କହିଥିଲେ। କହିଥିଲି ମୁଁ ବି ସେଇଟା ସେମତି ଭାବୁଥିଲି ଯିଏ ସୋଲାର ତାଙ୍କୁ ପଚାରିଥିଲି ମତେ ସିଏ ଏମତି କହିଚନ୍ତି ସେଟା ଠିକ୍ କି ଭୁଲ ମତେ ଟିକେ କହିବେ। ମତେ ସେ କହିଲେ ଯେ ତୁମେ ଗୋଟେ ତୁମ ପରିବା ଘରର ଯାହା ନାଁରେ ତମେ ସୋଲାର କରିବ ତାଙ୍କର ଗୋଟେ ମାନେ ପାସବୁକ୍ ଦବ। ତାପରେ ଗୋଟେ ଇମେଲ ଆଇ ଡି ଦବ। ତାପରେ ତାଙ୍କର ଆଧାର କାର୍ଡ ଦବ। ତାପରେ ତାଙ୍କର ପାନ କାର୍ଡ ଦବ। ଆଉ ତୁମର ଇଲେକ୍ଟ୍ରିକ ବିଲ୍ ଯାହାବି ଅଛି ତାକୁ ଦବ। ଆଉ ତମର ଗୋଟେ ଗୋଟେ ପଟା ଦବ ମାନେ ତମର ଆକ୍ଚୁଆଲି ଏଇ ଘର ଟୁ ତୁମର କି ନାଇଁ? ଏଇଟା ଯେହେତୁ ଆମର ଓଡିଶା ଗଭମେଣ୍ଟ ସବୁ ଦେବେ ନା? ସେଇଥିପାଇଁ ସେ କହିଛନ୍ତି ସେଇଗୁଡା ସବୁ ମୁଁ ତାଙ୍କ ପାଖକୁ ସବୁ ଗୋ ଗୋଟିଏ ଗୋଟିଏ କରି ପଠେଇଛି। ସିଏ ମତେ କହିଛନ୍ତି ଯେ ଠିକ ଅଛି ତୁମେ ସବୁ ଏତିକି ଯାହାବି ତମର କାଗଜ ପତ୍ର ଆବଶ୍ୟକ ସୋଲାର ତମେ ମୋ ପାଖକୁ ସବୁ ପଠେଇ ଦିଅ। ମୁଁ ତୁମର ବ୍ୟାଙ୍କ ରେ କଣ ତାକୁ ସବୁ ଦେବେ ନେଇକି। ବ୍ୟାଙ୍କ ରେ ସେଟା ସବୁ କାଗଜ ପତ୍ର ଆମର ଠିକ ହେଇ ସାରିଲା ପରେ ତାପରେ ଆମକୁ ବ୍ୟାଙ୍କ ସେଇ ଯୋଉ ସୋଲାର ଯାହା ଏ ସବୁ ଆମର ଲାଗିବ ସେ ଆମକୁ ଗୋଟେ ଋଣ ଦେବେ। ସେ ଋଣ ଆଣି ସାରିଲା ପରେ ସେ କହିଲେ ତିନି ରୁ ଚା ଚାରି ମାସ ଷ ପରେ ତୁ ଆମର ଯୋଉ ଓଡିଶା ଗଭର୍ଣ୍ଣମେଣ୍ଟ ତାଙ୍କୁ ଆମ ସରକାର ସି ସେଇ ଋଣକୁ ମାନେ ଲକ୍ଷେ ଅଠତିରିଶ ହଜାର ସେ ଏ ସେଥିରେ ସୁଜି ଦେବେ। ତାପରେ ବାକି ଯୋଉ ଷାଠିଏ ହଜାର ମାନେ ରହିଲା କି ବାଷଠି ହଜାର ସେଇଟା ଆମକୁ ପ୍ରତି ମାସରେ ଅଳ୍ପ ଅଳ୍ପ କରି ହଜାର ହଜାର ବା ପାଞ୍ଚଶହ କି ସାତଶହ ଏମିତି କଣ ଗୋଟେ ରହିବ କିସ୍ତିୟ ମତେ ସେ କହୁଥିଲେ ସେ ସବୁକୁ ଆସ୍ତେ ଆସ୍ତେ ତମେ ଦେଇକି ସୁଝିବ। ଯେ ମୁଁ ଭାବୁଛି ଏଇଭଳି ଭାବରେ ଆମେ ବି ଗୋଟେ ଆମ ଆମେ ଏ ତାକୁ ଦେଇଦବୁ ଆଉ ସେଏ କହିଛନ୍ତି ଯେ ତୁମର ଛାତ ଉପରେ ଯୋଉଟା କି ଏମାନେ କଣ ଭଲ ଖରା ପଡୁଥିବ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଲ ଖରା ଥିବ। ସେଇ ଖରା ଯୋଉଠି ପଡୁଥିବ ସେଇଟା ଗୋଟେ ସ୍ଥାନ ଆମକୁ ତୁମେ ଦେଖେଇବ। ଆମେ ସେଇଠି ସେ ସୋଲାର ଲଗେଇଦବୁ। ଯେ ମୁଁ ଭାବୁଛି ତୁମେ ମଧ୍ୟ ତମ ଘରେ ଏଇଭଳି ଭାବରେ ଏ ଯେମିତି ମୁଁ ସବୁ କହିଲି ତାର ଯାହାବି କିଛି ଧାରା କହିଲି ସେଇ ଅନୁସାରେ ତମେ ବି ସବୁ ସବୁ କାଗଜ ପତ୍ର ବ୍ୟାଙ୍କ କୁ ପଠଅ ବ୍ୟାଙ୍କ କୁ ପଠେଇକି ତମେ ବି ତମ ଘରେ ଗୋଟେ ଏମତି ସୋଲାର ଲଗା। ଆ ଯେ ତମେ ତମ ପାଖରେ ଏ ଯଦି କହିବ ମତେ କଣ କଣ ତମେ ମତେ ଆଉ ଜାଣିବା ପାଇଁ ଚାହୁଁଛ ସୋଲାର ଏଇଡ ଯାହାବି କିଛି କାଗଜ ପତ୍ର ମୁଁ ତମକୁ ସେଇଟା କହିଦେବି। କହିଦେଲେ ଏ ଏଇ ବର୍ଷା ଦିନ ହବା ଆଗ ଆଗରୁ ସେଇଟା ଲଗେଇଦବା ଭଲ। ଅ ନା ଏଇ ଉପରେ ତମର ମତାମତ କଣ ମତେ କୁହ କିଛି?
ନାଇଁ ନାଇଁ ଭଲ ଏଇତ ଲଗେଇଦବା ତ ୟା ଭିତରେଉ ଦେକି ଡକ୍ୟୁମେଣ୍ଟ ଦେଇକି କରିଦବା ଆଉ।
ହ
ଚ
ହଉ ତାହେଲେ ଠିକ ଅଛି। ମୁଁ ତାହେଲେ ତମେ ମତେ ମୁଁ ଯାହା ଯାହା ତମକୁ ସବୁ କହିଲି ତମେ ସେଇ ସେଇ କାଗଜ ପତ୍ର ମତେ ଆଜି ପଠେଇଦବ ମୋବାଇଲରେ ମାଧ୍ୟମରେ ମୁଁ ତମକୁ ସେଇ ସେଗୁଡ଼ା ସବୁ ବ୍ୟାଙ୍କକୁ ପଠାଇଦେବି ଆଉ ତମର ଟ୍ରାକ୍ଟର ଅଛି। ସେଇ ଟ୍ରାକ୍ଟର ରେ କେମିତି କଣ ଏବେ ତମର ଅସୁବିଧା ସୁବିଧା ହଉଛି ଗୋଟେ ମିନିଟ୍ ଭିତରେ ଭିତରେ କିଛି ମତେ କୁହ।
ବର୍ତ୍ତମାନ ଅସୁବିଧା କଣ ତେଲ ଠିକ ଭାଗରେ ମିଳୁନି। ଟ୍ୟାକ୍ଟରର ଆଉ ବର୍ତ୍ତମାନ ଟ୍ରାକ୍ଟରର ପ୍ରଫିଟ ବୋଲିୁଲ ନହୁଁ। ବର୍ତ୍ତମାନ ସବୁ ବାଲି ଆସିପାରୁନି ପଥର ଆସି ପାରୁନାହିଁ ଗାଡ଼ିରେ ବି କାମ ନାହିଁ। କାମ ଠିକ ଯାହା କରିବ ତ ାନେ ଗଭର୍ଣ୍ଣମେଣ୍ଟ ଉପରେ ରୟାଲଟି ଉପରେ ଚାଲୁଛି। ରୟାଲଟି ଜିନିଷ ଆସିପାରୁନି। ଠିକ କାମ ହେଇପାରୁନି ଡାକ୍ତର ଆଉ ମାଲ ମିଳୁନି ଠିକ
ହଉ ଆଉ ତାହେଲେ ଠିକ ଅଛି। ଆଉ ମୁଁ ରଖୁଛି ଆଉ ପଛରେ ପୁଣି ସମୟ ହେଲେ କଥା ହବା ମୁଁ ରଖୁଛି।